ହ୍ୟାଲୋ। ହ୍ୟାଲୋ। ହଁ ତୁ କଣ କରୁଛୁ।
ମୁଁ ପିଠା କରୁଛି।
ଓହୋ ପିଠା କେମିତି। କରଛୁ।
କାକେରା ପିଠା କରୁଛି ତ ପ୍ରଥମେ। ନଡ଼ିଆକୁ ପୁର କରେଇକି ତାକୁ ଗୁଡରେ ଭାଜିକି ତାକୁ ପୁର ସବୁ ଅଳେଇଚ ଗୁଜୁରାତି ସବୁ ଦେଇକି। କି ପୁର କଲେ ତାପ ତାକୁ ସୁଜି ଅଧା।
ଦେଇକି ପକେଇ କରି ତାକୁ ଚକଡିକି ଭଲ କିି ତା ପୁର ପୂରେଇକି ପିଠା ଛାଣିଲି ତାପରେ ପିଠା ଟା ଟଠିକ ସଫ୍ଟ ହବା ପାଇଁ
ଯୋକାନ ଟାକୁ ଘୋଡେଇକି ରଖିବ। ଆଉ କର ଆଜି ତୁ କଣ କରୁଛୁ?
ଆଜି ମୁଁ କରିଛି ଗୋଟେ ଉପମା ଉପମା କଲି ତାକୁ ସୁଜିକି ଭାଜିିଲେଲି ହୁ। ଭଜିକି ଭାଜିଦେଲେ ଆଉ ହଉଛି। ଜି ସିଝିକି ଭାଜିକି ତାପରେ ତାକୁ ରଖିଦେଲି ତାପରେ ତାକୁ ପଘାରିକି ଆଳୁ ବୁଟ ଡାଲି ପନିପରିବା ତାକୁ ପଘାରିକି ତାପରେ ସି ଟିକେ ସିଝି ଆସିଲାଠୁ ସୁଝିକି ପକେଇଦେଲି ସୁଝିକି ପକେଇକି ତାପରେ ଅଳ୍ପ ପରିମାଣରେ ଚିନି ଦେଇକି ତାକୁ ହେଇସାରିଲା ପରେ ବାହାର ତାପରେ ଆଉ କଣ କରୁଛୁ?
ହଁ ଆଉ କାକେରା ପିଠା କେମିତି କରାଯିବ?
ହଁ ଆଉ ତୋର ସବୁ ହୁଁ ହୁଁ। ଆଉ
ସେଟା ଚୁନାକୁ ଦେଇ କି
କରିକି
ହଁ।
ପୁର ଦେଇକି କରିବୁ କରିକି ଅଲଣା ହେଇଛି ସେଇଟା ବି ଗୋଟେ ଟେଷ୍ଟ ଲାଗିବ ଭଲ।